ଏଠି ବସିଛି ତମେ କଣ କରୁଛ?
ମୁଁ ବି ବସିଛି ଖାଇସାରିଲଣି?
ହଁ।
ଓହୋ କଣ ଖାଇଲ?
ପଖାଳ, ମାଛ ଭଜା।
ଯାହା ହଉ, ସକାଳୁ ତାହେଲେ ପଖାଳ ମା-ମାଛ ଭଜା ଖାଇସାଇଲଣି।
ଦଶଟା ବଜିଲାଣି, ସଖାଳ କେମି ହେଲା।
ହଁ, ସେଇ କଥା ବା ମାନେ, ସକାଳୁ ମାଛ ଭଜା ଖାଇସାଇଲଣି।
କାଇଁ ତମ୍ ରୋହି ମାଛ।
ଉଁ, ହୁଁ।
ତମେ?
ମୁଁ, ଖାଇଛି ଇଟିଲି, ତରକାରୀ।
ୱାଉ।
ହୁଁ।
ଆଜି ଖରାବେଳେ ଆଇଟମ୍ କଣ?
ଆଜି କେଜାଣି କଣ ହେଇଥିବ?
ରାକି ଦେଇ
ତମର କଣ ହେଇଛି କି ଆଜି ଖାଇବାକୁ?
ଆମର ଆଜି ମାଛ ତରକାରୀ ଭାତ।
ହଁ, ହଁ ଆଜି ତାହେଲେ ମାଛ ତରକାରୀ ଭାତଁ।
ହୁଁ।
ଉଁ, ହୁଁ ଆଉ, ଆଉ କୁଆଡେ ବୁଲିଆକୁ ଯିବ ଆଜି?
ମୁଁ ଆଜି-ଇ ଅ ପୋ
ଆଜି ତମ ରଜର ଶେଷ ଦିନ କୁଆଡେ ଯିବନି?
ଦେଖିବା।
ହୁଁ, ହୁଁ ଆଉ ରଜ ଶେଷ ଦିନରେ କଣ ହୁଏ ଆଜି?
କିଛି ହୁଏନି ତ!
ହୁଁ, ହୁଁ।
କଁ ହଁ।
ଠିକ୍।
ଖାଇପିଇ ବୁଲିବା କଥା ଆଉ।
ଏବେ ତ ଘରୁ ବାହାରି ହଉନି, ରାସ୍ତାରେ ଏତିକି ଜଗୁହନ୍ତି କାହାକୁ ଏତେ ପଇସା ଦବ?
ଓ। ଓହୋମ, ଯାହା ହଉ ତୁମର ସେ ଜିନିଷ ଗୁଡା ଅଛି ଚାଲିଛି ଏବେ ନା।
ହଁ।
ଯଉ ଇଏ ଛକ୍କି ବା। ରଶି ଛକ୍କିବା।
ତମ ଆଡେ ଛକ୍କୁ ନାହାଁନ୍ତି କି?
ନାଁ ଆମ ଆଡେ ଛକନ୍ତିନି।
କାଇଁକି କଁ।
ନାଁ ଆମର ପ୍ୟାରେଣ୍ଟସ୍ ମାନେ ରାଗନ୍ତି।
ଓହୋ! ତମେ ସିନା ଯାଓନି, କଣ ତମ ଗାଁରେ କେହି ଜଗୁନଥିବେ?
ନାଁ, ମ ଆମ ଗାଁରେ କେଇ ଜଗନ୍ତିନି।
ଯା ହଉ ଭଲ ଗାଁ ତାହାଲେ ତମର ଆଉ।
ହୁଁ, ତମ ଗାଁରେ ଜଗିଛନ୍ତି ବୋଧେ! ଫୋନ୍ ପେ ସ୍କାନର ଧରିକି ବସି ଯାଉଛନ୍ତି।
ହଁବା, ହଁବା! ତୁ କିଛି କରିପାରିବୁନି ଦବାକୁ ବାଧ୍ୟ। କିଛି ବାହାନା ଦେଖେଇ ପାରିବୁନି।
ତମେ କେତେ ଯାଏ ଏଇ ତିନି ଦିନ ଭିତରେ ତମ କେତେ ପଇସା ଦେଲଣି।
ଦୁଇଶହ ଟଙ୍କା ଭଳିଆ।
ଯା ହଉ। ଆ ରଜ ତ ବର୍ଷକୁ ଥରେ ଦବା କଥା ଖର୍ଚ୍ଚ ପାଇଁ।
ଠିକ କଥା। ହ୍ୟାଲୋ।
ଆଉ କିଛି କହୁନ କଣ?
କହୁନ।
ଆଉ ତମର ଆଜି ବୁଲାବୁଲି କୋଉଠିକି ଅଛି ଯିବା ପାଇଁ।
ଆଜି ବୁଲାବୁଲି କ। ଏଇ ଭଉଣୀ ଗୋଟେ ଯିବ ଜଣଙ୍କ ମାମୁ ଘରକୁ ତାଙ୍କୁ ନେଇକି ଯିବି ଆଉ ଫୁଣି ଆଣିକି ଆସିବି ଏତିକି କାମ।
ତମ ଘର ଠାରୁ ଡିଷ୍ଟାନ୍ସ କେତେ ବାଟ କି?
ହଁ ହେଇଯିବ ଦଶ କୋଡି ଉଁ ଦଶ କିଲୋମିଟର ଭଳିଆ। କ ଆଉ ତମର ପ୍ଲାନ୍ କଣ ଆଜି ତାହେଲେ।
ଆଜି ପ୍ଲାନ୍ କିଛି ନାହିଁ ଖାଇବି ଖାଇବି ପିଇବି ଗୋଟେ ୱେବ୍ ସିରିଜ ଦେଖୁଚି ସେଟା କଂପ୍ଲିଟ୍ କରିବି ଆଉ।
କୋଉ ୱେବ୍ ସିରିଜ ଦେଖୁଚ?
ଦେଖୁଚି ଗୋଟେ ୱେ ୱେବ୍ ସିରିଜି ଆଉ।
କୋଉୱେବ୍ିସିରିଜ ନା ଦେଖୁ ଚି ଗୋଟେ ବ ସଜ୍
ଗୋଟେ କଣ ସେଟା। ଏଭ ଇୟର ଆଫ୍ଟତଵ ଏଭି ଇୟର୍ ଆଫ୍ଟର
ଆଚ୍ଛା ବଢିଆ ଆଉ ଭଲ ହେଇଛି
ହଁ ଗୋଟେ ଏପିସୋଡ ଦେଖି ଅଛି।
ହୁଁ ହୁଁଁ,
ଭଲ ତ ଲାଗୁଛି।
ହୁଁ ହୁଁ ଆଉ ଖାଇସାରିଲାଣି।
ହଁ ବା ପଖାଳ ମାଛ ଭଜା ଖାଇଛି।
ମାଛ କାଲିଆ କରିଦେଲନି।
ନା ପଖାଳ ରେ କଣ କାଲିଆ ଖାଇବ ଆଉ,
ଭାତର ଗରମ ଭାତର ଖାଇବ ନା।
ହଁ ଗରମଭାତ ରେ କାଲିଆ, ଡାଲିକାଲିଆ।
ଉୁଁ ହୁଁ ଆଉ ହଁ ଶୁକ୍ରବାର ଦିନ ଗୋଟେ ଯୋଉ ପିଣ୍ଟୁ ଭାଇ କଣ ଯାଚିଥିଲା ରୋଷେଇ ଗୋଟେ ବିରିଜା ମନ୍ଦିରରେ ହବ। ଆସିବ।
କେଉଁ ଶୁକ୍ରବାର, ଏଇ ଶୁକ୍ରବାର
ହଁ।
ଓଉ ମନ୍ଦିର
ଏଇ ଯୋଉ କୋଣାର୍କ ଯିବା ବାଟରେ ଯୋଉ ମୁନଡିଆଆ ମାରିକି ଯାଆନ୍ତି ଯୋଉ ମନ୍ଦିର। ବିରି ଯାଇ ଠାକୁରାଣୀ ହଁ।
ମାନେ ଭେଜ ନା, ନନ ଭେଜ ପା।
ସେଟି ନନ ଭେଜ ନା, ମୋହର ମୋହର, ମହୁର ମହୁୁର ଭାତ, ମାଛ କାଲିଆ।
ପାର୍ସଲ ଟା ପଠେଇବ ତମେ ଆଉ
ହଁ।
ନା କଣ କହୁଛ?
ହଁ ବା।
ନା ପାର୍ସଲ ସୁବିଧା ନାହିଁ ସେଠି?
ନା ପାର୍ସଲ ସୁବିଧା ଥିବ ନା।
ପାଞ୍ଚ ଛଅ ପିସ୍ ପାଛ କାଲିଆ ଦରକାର ଆଉ ଟିକେ ମଉର ଟିକେ ଆମେ ପ୍ରେମୀ ମଉର ପ୍ରେମୀ ତ ତ ଦି ହାତ ଟା ଖଣ୍ଡିେ ଭୋର ଦବ
ଓଁ ହଁ କାଇହିଁ ଗୋଟେ ହଣ୍ଡା ପଠେଇଦେବି ନା।
ନା ଦି ହତା ତ ଦି ହତା କେତେ କି ଗୋଟେ ପାଞ୍ଚ ଲିଟ
ହଣ୍ଟା ପୁଣି ଦେଲେ ମ ଘଣ୍ଣ୍ଡା ପୁଣି ହଣ୍ଡା ଦେଲେ ପୁଣି ହଣ୍ଡା ମାଜିବାକୁ ମାଜିକିରି ପଠେଇବାକୁ ପଡିବ। ଆମେ ଖାଇକି ପୋଲ୍ଥିନ ଫୋଫାଡ଼ି ଦେବୁ
ହଁ।
ହଁ କୁହ ଦେଖିବା ଆଉ କୁହ?
ଦେଖିବା ନୁହ ଏବେଠାରୁ ତ ମୋ ଭାଇଙ୍କେ ଟିକେ ବୁକିଂ କରି କହିଦିଅ।
ହୁଁ ହୁଁ ତମେ ନିଜେ କହିଥବ ଆଉ।
ମୁଁ ନିଜେ କହିବା ଟିକେ ଖରାପ ତମେ ଟିକେ କହି ପରେ ମୁଁ କହିଦେଇବ କଣ କରହୁ? ମତେ ଟିକେ ମହୁୁର ଟିକେ ଭଲ ଲାଗେ ତ ଆଉ ମୁଁ ଶୁଣିବା ପାଇଥିଲି କି ସେ ମନ୍ଦିରରେ ମହୁର ଟା ବହୁତ ଟେଷ୍ଟି ହୁଏ ତ ସେଇ ସେ ବହୁତ ସମୟ ଆଉ କେବେ ମୁଁ ଖାଏନି ତାହେଲେ ପଠେଇବେ ଆପଣ?
ହଁ। କୁହ ତାହେଲେ ଆଜି କୁଆଡ଼େ ଯିବାର ନାଇଁ?
ନା ନା ଆଜି କୁଆଳେ ଖରା ଯାହା ଟିକେ ଭାବୁଥିଲେ ଯିବା ପାଇଁ ଆଜି ବହୁତ ଜୋରେ ଖରା ଅଉଛି ଯାଏ ହବନି।
ହୁଁ ହୁଁ।
ହୁଁ। ରଜ ପରେ ଟିକେ ଟାଇମ ଟା ବହୁତ ଜଲଦି ପଡଉନି?
ରଜ ପାଇଁ?
ତଜର ବୋଲେ ତିନି ଦିନ ଟା ଟାଇମ ଟିକେ ଜଲଦି ପଳେଇଲାନି?
ହୁଁ।
ଜଣାଇ ପଲନି
ହଁ ବା।
ଆଉ କାଲି ତୁମେ ମୁଭି ଦେଖିବା ପାଇଁ ଯାଇଥିଲ?
ହଁ କାଲି ଯାଇଥିଲୁ ଓଡିଆ ଫିଲ୍ମ ଟା ଦେଖିବାକୁ।
ଭଲ ଆସିଥିଲା?
ହଁ ଚଳିବ। ଏ ମାନେ ଲାଷ୍ଟ କୁ ଅଧଘଣ୍ଟା ଭଲ ଥିଲା ଫାଷ୍ଟଆଠୁ ପୁରା ଟିକେ ସ୍ଲୋ ବୋରିଙ୍ଗ ଥିଲା।
ହୁଁ ହୁଁ। ଯା ହଉ କିଛି ଲୋକ ଓଡିଆ ମୁଭି ବି ଦେଖିବା ପାଇଁ ଯାଉଛନ୍ତି।
ନାଇଁ କାଲି ବହୁତ ଭିଡ ହେଇଥିଲା କାଲି ପୁରା ହଲ୍ ଫୁଲ୍ ଥିଲା। ତାପରେ ଆମେ ଯେତେବେଳେ ଆସିଲୁ ତିନିଟା ତେ ଆମେ ଯେତେବେଳେ ଆସିଲୁ ତାପରେ ଆହୁରି ଅଧିକ ଭିଡ ଥିଲା।
ହୁଁ ହୁଁ।
ମାନେ ତିନିଟା ରୁ ଛଅଟା ଯୋଉ ସୋ ରେ ସେଠି ତ ପୁରା ଲାଇନ ଲାଗିଥିଲେ ଲୋକ। ଟିକେଟ୍ ପାଇଁ ଆମେ କିନ୍ତୁ ଆଗୁଆ ଅନଲାଇନ୍ ଟିକେଟ୍ କାଟି ଦେଇଥିଲୁ।
ଓହୋ। ଆଉ ଆଜିର କିଛି ପ୍ଲାନ୍ ନାହିଁ?
ନାଁ ଆଜି କହିଲେ ସେଇ ଭଉଣୀକୁ ନେଇକି ଯିବି ସେଇ କଣ ଯିବ, ଆଉ ତାକୁ ଫୁଣି ଆଣିକି ଆସିବି ଆଉ।
ଆଉ ରଜରେ ରାଜ ରଜ ପାନ ଖାଇଲଣି କି ନାଇଁ?
ରଜ ପାନ?
ହୁଁ।
ନା କେହି ଦେଇନାହାନ୍ତି। ମୁଁ ପାନ ସେମିତିବି ଖାଏନି।
ଭଲ ଲାଗେନି ତ
ନା।